ଲ କଁ କରୁଛ, ଏଇ ଟିକେ ଶୋଇଚି। ମୋର
କୁଆଡେ଼ ବୁଲାବୁଲି କରନ।
ବୁଲା ବୁଲି କଣ କରିବା।
ହୁଁ ହୁଁ ଆଉ ତମ ଦେହ ଭଲ ଅଛି।
ହୁଁ
ଆ ହୁଁ ଆଉ ତମ ନାଁ କଣ?
ସୋମ୍ୟ ବା।
ଉଁ ହୁଁ।
ଖରା ହଉଛି ଆଉ କଣ ବୁଲାବୁଲି କରିବ।
ହୁଁ ଇଆଡ଼େ ବି ଖରା ହୋଉଛି କୁଆଡ଼େ ବୁଳିବ କଣ।
ଆଉ ରଜ ଶଇଲା ବୋଧେ ଆ।
ହଁ।
ରଜ ରେ ବୁଲଥିବେ ଚାରିଆଡ଼େ ନୁହ କି।
ହଁ। ଆଉ କଣ କରୁଛ?
ଏଇଠି ଶୋଇଚି।
ଏବେ କଣ ସୋଇଛ।
କିସ୍ତ କାମ ନାହିଁ କଣ କରିବି।
ଖାଇସାରିଲନି।
ନାଇଁ ଖାଇନି।
ଆଜି କଣ ଖାଇବ?
ଉଁ
ମୁଁ କହିଲି କଣ ଖାଇବ ଉଠିକି।
ଆ ରସଗଲଲା ଅଛି ରସଗୋଲା ଖାଇଦେବି।
ଉ ହୁଁ। ଆଉ କାମ ଉଁ ହୁଁ ଆଉ ତମ ଫାମିଲିରେ କିଏ କିଏ ଅଛନ୍ତି?
ଫ୍ୟାମିଲିରେ ସମସ୍ତେ ବାବା ମା ଦଦା ଖୁଡି ଜେଜେ ବାପା। ଜେଜେମା ମୁଁ ଆମଝିଅ।
ଉଁ ହୁଁ ଆଉ କଣ ପଢୁଛ?
ପଢୁଛି ଏବେ ଡିପ୍ଲୋମା।
ଉ ହୁଁ‌ ଆଉ କଣ ଇଚ୍ଛା ଅଛି ପଢିବାକୁ।
ଡିପ୍ଲୋମା ତିିନି ବର୍ଷ ସାଇଲେ ଜାଇକି ଯାହା।
ଉୁଁ ହୁଁ ଏରା କେତେ ବର୍ଷ ହେଲା।
ଏଇଟା ଫାଷ୍ଟୟର ପା। ସରିବ ଏବେ।
ଆରେ ତିନି ବର୍ଷ ଯାଇ ଆଉ।
ହୁଁ।
ତମେ କୋଉଠି ଅଛ ନା କି ସାଙ୍ଗସାଥି।
ନାଇଁ ରୁମ ରେ ରହୁଛୁ ସାଙ୍ଗସାଥି ଅଛନ୍ତି। ଏବେ ଛୁଟି ଅଛି ଗାଁ ନାଇଁ ରୁମ୍ ନେଇକି ରହୁଛୁ ଘରଭଡ଼ା।
ଉଁ ହୁଁ।
ଏବେ ଛଟି ଅଛିତ ଗାଁ କୁ ଆଇଛି।
ହୁଁ ରଜ ପାଇଁ ଛୁଟି ଆଉ କେବେ ଖୋଲା ହବ?
ଖୋଲା ହବ ଆଜିଠୁ କଲେଜ ଖୋଲା।
ହଁ ଆଜି ତ ଯାଇନ।
ନାଇଁ ଯ ଯାଇନା ଯିବି ମାସେ ପରେ ଯାଇକି କିଛି ଲାଭ ନାହିଁ ଏଇନା। ପ୍ରାକ୍ଟିକାଲ ଯାଇକି ଆର ମାସରେ ଅଛି ଆର ମା ହୁଁ।
କହିଲେ ଘରକୁ କେବେ ଗଲାନି?
ମାସେ। ଆ
ଓହୋ ଛୁଟି ଦେଇ ଦେଇଛନ୍ତି ରଜ ଆଉ। ହୁଁ ହୁଁ ଆ ଗାଁରେ।
ଏବେକାରେ
ହ୍ୟାଲୋ ଆଉ ରଜ ପାଳୁଥିବ ଆଉ।
ଆ ରଜ କାହିଁ କୋଉଠି କାଇହିଁ ବୁଲା ହେଲି କିଛି ନାହିଁ ଗାଁ ରେ ଯାହା ଖେଳ ଆଉ କଣ ଅଛି।
କଣ ଖେଳିଛି?
ହେଲା। ମୁଁ କହିଲି ତ ଆମେ ରଜକୁ ନେଇଯାଇଥିବ ରଜରେ ଆଉ। ଆଉ।
ହଁ।
ବଜାର ରଜକୁ ନେଇ ଏଥିବ ଅନୁ କି?
ହଁ। ତ ଗାଁ କୁ ଯାଇନି ହଷ୍ଟେଲ ଅଛି ମୋର। ପିଜି ଏକ୍ଜାମ ଚାଲୁଛି ତ ଆଉ ଗାଁକୁ ଯାଏନି।
ଅହ।
ଆଉ ସରିଲେ ଗାଁକୁ ଯିବି ଆଉ ନା ଆହୁରି ଅଛି। ଚବିଶ ରେ ଗୋଟେ ଅଛି ଗୋଟେ ତିରିଶ ରେ ଗୋଟେ ଅଛି।
ହଁ ହଁ। ହଁ
ହୁଁ।
ତମେ ଭୁବନେଶ୍ୱର ରେ କରୁଛ ବା? ମୁଁ କହିଲି ତମେ ଭୁବନେଶ୍ୱରରେ କରିଛ ଆଉ ଭୁବନେଶ୍ୱରରେ ମୁଁ ବି ତେ ପ୍ଲାନ୍ ଅଛି।
କୋଉଠି?
ଗୀତା ଗୀତା କଲେଜରେନି ହଁ।
ଅହ ହଁ ହଁ।
ଗୀତା କଲେଜ ସେଠି?
ହୁଁ ହୁଁ।
ସେଠି ଅଛି।
ତମେ କଣ ସାଙ୍ଗସାଥି କରୁଛ ନା ମାନେ କେହି ବୁଝାବୁଝି କରିଦେଇଛନ୍ତି।
ନା ନା ସାଙ୍ଗସହିତ ବୁଝାୁଝିକ କରିବ ଭାଇକା ସେଠି ପଢୁଥିଲେ।
ହଁ ତମର କେହି ଉପର ଭାଇ ନା କିଏ ନିଜ ଭାଇ?
ଉପା ହଁ।
ନିଜ ଭାଇ, କିଏ ତମର ସାନ ହାଏ ନା ବଡ଼ ହେବେ?
ସେ ଆମ ବଡ଼।
ଓହୋଃ ସେ କଣ ପଢ଼ୁଛନ୍ତି କି?
ସେ ତାର ଚାକିରି ହେଇଗଲାଣି ସେ ଚାକିରିରେ ଅଛି ମୁମ୍ବାଇ ଗଲାଣି ଭାରି ଏବେ ଦିଇ ଦିନ ଆସିଥିଲା କାଲି ଗଲା।
ଉ ହୁଁ ସେ କଣ ପଢ଼ୁଥିଲେ?
ସେ ଏଇ ଡିପ୍ଲୋମା ପଢ଼ିଲା ସେ ଟେନ୍ଥ୍ ପରେ କମର୍ସ ନେଇ ଥିଲା କମର୍ସ ପଢି଼କି ଡିପ୍ଲୋମା ପଢି଼କି ଚାକିରି ଆଉ।
ହୁଁ ହୁଁ କୋଉଠି?
ମୁମ୍ବାଇରେ।
ଓହୋଃ। ଆଉ ଫୋନ୍ କରୁସେ?
ହଁ?
କହିଲି ଫୋଣ ସବୁଦିନ କରୁଥିବେ?
ହଁ ଫୋନ ନାଇଁ ତାର ଟାଇମ ମିଳିଲେ ସେ କରୁଛି ନହେଲେ ନାହିଁ। ସେ ମାମା ସହିତ କଥା ହଉଛି ମୁ ସେ ମାମା ସହିତ କଥା ହଉଛି ମୋ ସହିତ କଥା ହଉନି।
ତମେ ଟିକେ କଥା ହେଇଯିବ।
ତାର ମୋର ଲାଗି ଯାଇଛୁ ବା।
କଣ ପାଇଁ ଏତେ ଝଗଡ଼ା?
ପଇସା ମାଗୁଛି ପଇସା ଦଉନି।
ସାନ ଭାଇ ଆଗ ଗାଇଡ଼୍ କରୁଛନ୍ତି ନା କି?
ମୁଁ ପଇସା ମାଗୁଛି ସିଏ ମତେ ଦଉନି ସେଥିପାଇଁ ଝଗଡ଼ା ଲାଗିଛୁ ଆଉ କଥା ହଉନୁ। ଏବେ କାଲି ଗଲା ତାକୁ ମୁଁ ଷ୍ଟେସନ ଛାଡ଼ି ଗଲିନି ସେ ଗଲା ତାର ଏକୁଟିଆ।
ଓଃ। ତାହେଲେ ଭାଇ କଣ ଦେଇଥିବେ?
ହୁଁ?
କହିଲି ଭାଇ କଣ ଦେଇଥିବେ?
କାଇଁ କିଛି ଦେଇନି।
ଆଉ ଭାଇ ଜବ୍ କଲେଣି ଦେବେ ତମକୁ ଆଉ।
ସେ ଆସିଲା ଦିନ ଖାଲି ଆଣି ଦେଇଥିଲା ଶାର୍ଟ ପ୍ୟାଣ୍ଟ୍ ଆଣିଥିଲା ଆଉ ବ୍ୟାଟ୍ ଗୋଟେ ଆଣି ଦେଇଥିଲା ଏତିକି।
ହଉ ଜବ୍ ତ କଲେଣିି ଆଉ ଦେବେ ନା ଆଉ‌। ସାନ ଭାଇ କୁ ଆଉ ତମେ ଜବ୍ କର।
ମୋର ତ ଆହୁରି ଦି ବର୍ଷ ଅଛି ସଇଲେ ଯାଇକି ମୋର
ଭାଇ ପରେ ଯେମତି ଭାଇ ଯେମିତି ଜବ୍ କରୁଛନ୍ତି ତମେ ସେମିତି କର କାହାକୁ ପଇସା ମାଗିବନି ଆଉ।
ସେ ଦଉନି ବା ସେଥିପାଇଁ କଥା ହଉନି ତା ସାଙ୍ଗ ରେ ମୁଁ।
ଦବନି ଆଉ କୁଆଡ଼େ ଯିବ ଭାଇ ସାନ ଭାଇ କି ଦବନି ଆଉ କାହାକୁ ଦବ?
ତାକୁ ଗୋଟେ ଖାଇବାକୁ ମାଗୁଛି ସେ ଦଉନି ଆଉ କଣ ଦେବ ପଇସା ସିଏ ମୋ ପଇସାରେ ଖାଉଛି।
ତମେ କଣ ଜବ୍ କରିଛ କି?
ନାଇଁ ଯାହା ପଇସା ମାମା ଦେଇଥିବ ମୁଁ ଆଣିଥିବି ସେ ମୋ ଠୁ ନେଇକି ଖାଇଦଉଛି ଲୁଚେଇକି।
ଆଇଦର୍ ସେଇ ଟାଇମରେ ଜବ୍ କରିନଥିଲେ ଏବେ ତ ଜବ୍ କଲେଣି ନିହାତି ଭାଇ ଦେଇଛି ମାନେ ଦବ।
ଏବେ ଦଉନି ବା ଏବେ ଯୋଉ ଆସିଲା ଗାଁକୁ ଫାଷ୍ଟ ଫୁଡ୍ ଖାଇଲା ଯେ ମୋ ପଇସା ରୁ ଖାଇଲା ତା ପଇସା ଟୋଟାଲି ଦେଲାନି।
ହଉ ଆଉ ଭାଇ ଦବ ଆଉ।
ଦବ ବୋଲି କେତେବେଳେ ଏବେ ଦବ ନା ଆଉ ଦରକାର ହଉଛି ମୋର ଦଉନି ସେ। ସେଇଥିପାଇଁ କଥା ହଉନି ତା ସାଙ୍ଗ ରେ ଲାଗି ଯାଇଛୁ। ନାଇଁ ସାଙ୍ଗସାଥୀ ଏ ଘରେ ଅଛି ଏଠି।
ହୁଁ ଆଉ ସାଙ୍ଗସାଥି ଘରକୁ ଆସିନାହାଁନ୍ତି?
ସାଙ୍ଗସାଥି ଆସିଛନ୍ତି ଯିଏ ଜା ଘରେ। ଖରା ହଉଛି ଖରାରେ କିଏ ଘରୁ ବାହାରିବ ହୁଁ
ତମେ ତମ ଗାଁରେ ନା କୁଆଡେ଼?
ସବୁ ଗାଁରେ ଆମ ଗାଁ ବିଲ ନା ବାହାର ପିଲା ବି ରହୁଛ
ଉୁଁ ହୁଁ ଉଁ ହୁଁ ତମ ଗାଁରେ କେତେ ଜଣ ଯାଉଛନ୍ତି?
ଆମେ ଆଠ ନ ଜଣ ଅଛୁ ରୁମ୍ ରେ।
ଓହୋ। ତାପରେ ସାଙ୍ଗ ଏଇକା ଅଭ୍ୟାସ ଅଛି ସାଙ୍ଗ ହେଇ ଏକାଥରେ ଯାଉଛ ଆଉ।
ହୁଁ ଏଇ ଯାଉଜ କଲେଜ ନହଲେ ନାଇଁ
ହଁ ହଁ କେତେବେଳେ ଯାଉଛି ଟାଇମ ହଉଛି।
ନହେଲେ ଭୁବନେଶ୍ୱରରେ ବୁଲା ହଉଛି ଆଉ।
ହୁଁ କୁଆରେ କୁଆରେ ବୁଲିଛ?
ସବୁଆଡ଼େ
ହୁଁ ହୁଁ ପୁରି
ହୁଁ।
ପୁରୀ ଯାଇଛ?
କେତେଥର ହେଲାଣି?
ହୁଁ କେବେ ଯାଇଥିଲ?
ହ ଫାମିଲି ନା ସାଙ୍ଗ ସାଥି ହୁଁ ହୁଁ।
ଉ ହୁଁ ଆଉ ନନ୍ଦନକାନ ଯାଇଥିଲ। ନନ୍ଦନକାନ କେବେ ଯାଇଛ କେତେଥର?
ହ୍ୟାଲୋ ହ୍ୟାଲୋ